ହଁ ହ୍ୟଲୋ ଗୁଡ଼୍ ମର୍ନିଙ୍ଗ।
ଭେରି ଗୁଡ଼୍ ମର୍ନିଙ୍ଗ।
ଆଉ ଏଇଠି ବସିଥିଲି।
ଆଚ୍ଛା।
ଆଜ୍ଞା ଆପଣ?
ମୁଁ ବି ଘରେ ଅଛି। କଣ ଖିଆ ପିଆ ହେଇଥିଲା?
ଏ ବା ହେଇନି ହେବ।
ମାନେ ସକାଳେ ଏ ପର୍ଯ୍ୟନ୍ତ କିଛି ଖାଇନାହାନ୍ତି।
ନା। ସଫାସଫି ଚାଲିଥିଲା ନା କିଛି ଖାଇବା ପିଇବା ହେଇନି ହବ ଆଉ।
ଓହୋ ମାନେ ଆଜି ଘର ସଫା ସଫି ହଉଛି।
ହଁ ନାଇଁ ଘର ନାଇଁ ଡ୍ରେସ ପଟା।
ଆଚ୍ଛା ଆଚ୍ଛା।
ଆଉ ଆପଣ କଣ ଖାଇଛନ୍ତି?
ହଁ ମୁଁ ଖାଇଥିଲି ବ୍ରେଡ଼୍ ଅମଲେଟ୍ ଖାଇଥିଲି।
ଭଲ ଆଉ।
ହୁଁ।
ଆଉ ଆପଣଙ୍କ ଘରେ ସମସ୍ତେ ଭଲ?
ହଁ ଘରେ ଆମର ଭଲ ଅଛନ୍ତି। ଆପଣଙ୍କ ଘରେ?
ହଁ ଭଲ।
ଆଜ୍ଞା। ଆଉ ଆପଣଙ୍କ ଦେହ କେମିତି ଅଛି?
ହଁ ଦେହଟା ଟିକେ ଥଣ୍ଡା ରହିଯାଇଛି ଆଉ।
ଆଜ୍ଞା ଆଉ ବର୍ଷା ବର୍ଷା କେମିତି କଣ ଆପଣଙ୍କ ଆଡେ ହଉଛି?
ବର୍ଷା ତ ଉଠାଇକି ରଖିଛି ଦି ଚାରି ଦିନ ହେଲା ଉଠାଇକି ରଖିଥିଲା। କାଲି ବର୍ଷା ହେଇଥିଲା, ସକାଳୁ ସକାଳୁ ଟିକେ ବର୍ଷା ହେଇଛି।
ଆଉ ସିଆଡେ ବର୍ଷା ହଉନି କି?
ହଁ ବର୍ଷା ହେଇଥିଲା କିନ୍ତୁ ଆଜି ବର୍ଷା ନାହିଁ।
ଓହୋ। ଆଉ ଦେହ କେମିତି ଅଛି?
ହଁ ଦେହ ଭଲ ଅଛି।
ଆଚ୍ଛା।
ଆଜ୍ଞା।
ଆଉ ଏବେ ପାଠ ପଢା ଚାଲିଛି ତମର ନା ଚାଲିନି।
ପାଠ ପଢ଼ା ଆମର ସରିଗଲାଣି।
ଆଚ୍ଛା ଗ୍ରାଜୁଏସନ୍ ସରି ଯାଇଥିବ ବେଧେ ନା ତାଠୁ ଆଉରି ଉଠିବ।
ନାଇଁ ଗ୍ରାଜୁଏସନ ସରି ଯାଇଛି। ଏମିତି ଘରେ ଅଛୁ ଆଉ।
ଓହୋ। ମାନେ ଏଇ ଜବ୍ ପାଇଁ ପ୍ରିପାରାରେସନ୍
ଆଜ୍ଞା ନାଇଁ ନାଇଁ ହଁ ଜବ୍ ପାଇଁ ଦିଏ, ଏକ୍ସମ୍ ଦିଏ, ଘରେ ରହିକିନି ଯାହା ପଢା ପଢି କରି ଏକ୍ସାମ ଦିଅନ୍ତି୍।
ଓହୋ।
ଆଉ ଆପଣଙ୍କର ପାଠପଢା।
ମୋର ଏବେ ଡିପ୍ଲୋମା ସେକେଣ୍ଡ ଇୟର ହେଲା ଏ ବର୍ଷ।
ଓହୋ ଟେନ୍ଥ ପରେ କରିଛନ୍ତି ନା ପ୍ଲସ୍ ଟୁ ପରେ?
ନାଇଁ ପ୍ଲସ୍ ଟୁ।
ସାଇନ୍ସ ନା ଆର୍ଟ୍ସ ଥିଲା?
ନାହିଁ କମର୍ସ।
ହଁ କମର୍ସ, କୋଉ ବ୍ରାଞ୍ଚରେ କରିଛନ୍ତି ଡିପ୍ଲୋମା?
ମେକାନିକଲ୍।
ଭଲ ଆଉ ରାଲ ରୟାଲ ବ୍ରାଞ୍ଚ ରେ କରିଛନ୍ତି ଆଉ।
ହୁଁ।
କଁ ଗଭମେଣ୍ଟ ନା ପ୍ରାଇଭେଟରେ କରୁଛନ୍ତି?
ନାଇଁ ପ୍ରାଇଭେଟ।
ଆଉ କଲେଜ ତ ବି କିଛି କ୍ଲାସ ତ ଏବେ ହେଇନି ବି ନା ‌।
ନାଇଁ ଆମର ତ ଏଜାମ ସରିଛି ଏଇ ଗୋଟେ ମାସ ହବ।
ହଁ ସେମିଷ୍ଟର ଭଲ ହେଇଛି ନା ଆପଣଙ୍କ?
ହଁ ସେମିଷ୍ଟର ଭଲ ହେଇଚି। ଏଗଜାମ ରେ ବାହାରନି ରେଜଲ୍ଟ।
କମର୍ସ ପିଲା ଭଲ ହେଇଥିବ ରେଜଲ୍ଟ ଆଉ।
ହଁ ସେମିତି କଣ କମର୍ସ ପିଲା ହେଲେ କଣ ରେଜଲ୍ଟ ଭଲ ହବ ନହେଲେ ହବନି।
ନାଇଁ ଆଉ ଆପଣ ସାଇ କମର୍ସ ପଢି ଆସିଛନ୍ତି ଯାଆ ବଲି ରେଜଲ୍ଟ ଭଲ ହବ, ହଁ। ଓଡିଆ ମିଡିୟମ ପିଲା ଆପଣ ଭିତରେ ବହୁତ ଫରକସ ଆପଣ ଆସିବ ନା ଇଂଶ ପରୀକ୍ଷା ଦେଇଛନ୍ତି ଏବେ ତ ଡିପ୍ଲୋମା ରେ ଯାଇ ଇଂଲିଶ ଟୁ ଇଂଲିଶ ଏକ୍ସାମ ଦେଇ ସମସ୍ତେ ସବୁ ପେପର
ହୁଁ।
ଆଜ୍ଞା।
ଆମର ସେମିତି କଣ କି, ପ୍ଲସ ଟୁରେ ଯୋଉ ଯେମିତି ଯାହା ପାଟର୍ଣ୍ଣ ରହୁଚି ଆମର ଏଠି ଡିପ୍ଲୋମାରେ ବି ତ ଠିକ୍ ସେଇ ପ୍ୟାଟର୍ଣ୍ଣ ରହୁଚି ନା?
ଅହ। ବ୍ରାଞ୍ଚ ଗଲେ ଯାଇକି ପାଠ ଜାଣିବେ ଆଉ, ଫାଷ୍ଟ ଇୟର ଟା ବି ଜଣାନାଇ, ବ୍ରାଞ୍ଚ ଗଲେ ଆଉ
ହୁଁ, ଏଇ ସେକଣ୍ଡର ଠୁ ଷ୍ଟାର୍ଟ ହବ ଆମର, ସମ ତ ଫାଷ୍ଟ ଇୟରରେ ସମସ୍ତେ ଗୋଟେ ଜାଗାରେ ବସିଥିଲେ, ଏବେ ସମସ୍ତଙ୍କ ଡିଭାଇଡ୍
ହଁ ଏବେ ବ୍ରାଞ୍ଚ, ବ୍ରାଞ୍ଚକୁ ଯିବେ ଆଉ। ଅନଲାଇନ୍ ରେଗୁଲାର୍ କ୍ଲାସ କରଛନ୍ତିନା, ଏମିତି ଖାଲି ଆଡ଼ମିଶନ୍ କରିଚନ୍ତି?
ନାଇଁ ରେଗୁଲାର୍ କ୍ଲାସ୍ କରୁଚି ନା।
ଓ ସାରପଟରେ ମୁଁ ଯେ ପିଲା ଏବେ ବି ଆଡ଼ମିଶନ କରିଚନ୍ତି, ପୁଣି ଏଗଜାମ୍ ଦେବାପାଇଁ ଯାଉଚନ୍ତି ନା, ମୁଁ ସେଥିପାଇଁ ଆପଣ ରେଗୁଲାର କ୍ଲାସ ଟା କରିବେ ନା ଏମିତି?
ନାଇଁ ସେମିତି ଯାହାର, ମୁଁ ଯେତିକି ଶୁଣୁଥିଲି ଯୋଉମାନେ, ଏ ମାନେ କାମ କରୁଚନ୍ତି ବାହାର ରହି, କି ଆଉ କୁଆଡେ ଅଛନ୍ତି, ତ ସେଥିପାଇଁ ସେମାନେ ଖାଲି ଏଗଜାମ୍ ଦେଇ ଆସନ୍ତି।
ଆଜ୍ଞା।
ହୁଁ ଉଁ। ଆଉ ଆମର ତ ସେମିତିରେ, ମୁଁ ଭାବୁଥିଲି ହଷ୍ଟେଲ ଛାଡିଥାନ୍ତି, ସେମିତି ପ୍ରାଇଭେଟ କଲେଜରେ କଣ ପାଠ ପଢ଼ା ହବ, ନହବ ହେଟା
ନାଇଁ ମେକାନିକାଲ୍ ସେ ତେବେ ଠିକ୍ କଥା, ହେଲେ ପାଠ ଜାଣନ୍ତୁ, ଜାଣିଲେ ଆପଣଙ୍କୁ କିଛି ନଲେଜ ବି ରହିବ। ବିଟେକ୍ କଲେ ପୁଣି ଏ ଯେଉଁ ସରି ଡିପ୍ଲୋମା କଲେ, ପୁଣି ବିଟେକ୍ କରିବେ। ଏମଟେକ୍ ଯଦି କରିବେ, ଟିଚରସିପ୍ ଲାଇନ ରେ ଯିବେ, ଲେଚରସିପ୍ ଲାଇନ୍ ପାଠ ସିନା ଜାଣି ରେ ସିନା ଯିବେ, ଯଦି ଆପଣ ଜାଣିନଥିବେ, କଣ ଯାଇ ନିଜେ କାମ କରିବେ, କଣ ଯାଇଁକି ପିଲାଙ୍କୁ ପଢେଇବେ?
ହୁଁ।
ଏଇଟା ହିଁ କଥା। ଆଉ ଭଲ କଥା। ଆପଣ ଯୋଉ ଏମିତିରେ ବି ଗଭର୍ଣ୍ଣମେଣ୍ଟରେ ବାହାରୁଚି, ଯୋଉ ରେଲୱେ ଫେଲୱେ ଜବ୍ ବାହାରୁଚି ଏ ଇ ଏ ପକେଇ ପାରିବେ ବି ଆପଣ?
ହଁ, ଏବେ ତ ରିସେଣ୍ଟଲି ଯାଇଥିଲା, ଏଇ ଦିଇ ଚାରି ମାସ ତଳେ ଆସିଥିଲା ରେଲୱେର।
ଆପଣଙ୍କୁ ତ ଏଜ୍ ହେଇଥିବ କି ନାହିଁ ହେଇନଥିବ ବୋଧେ କିନ୍ତୁ ଆଗୁ ବାହାରିବ ପକାପକି କରିବେ ଆଉ, ଭଲ ବ୍ରାଞ୍ଚ ବି ନେଇଚନ୍ତି। ପଢାପଢି କରନ୍ତୁ ମନଦେଇ, ଆଗକୁ ଯିବେ ଭଲ ଚାକିରୀ ପାଇବେ। ପାଠ ପଢା ଟାକୁ କଣ୍ଟିନ୍ୟୁ ରଖିଥାନ୍ତୁ।
ଶୁଣୁଥିଲି ଯେ, ଦିଟା ନା ତିନିଟା ଏକ୍ଜାମ ରହୁଚି ରେଲୁଏର୍?
ଆଜ୍ଞା।
ତିନିଟା ଯାକ ମେନ୍ ପାସ୍ କରିବା ଦରକାର, ତାହେଲେ ଯାଇକି ଗ୍ରୁପ ଡି ଟା ମିଳିବ ଏମିତି ଶୁଣୁଥିଲି, ହେଲେ ସ
ହ ନାଇଁ, ସେଇଟା ତିନିଟା ମାନେ, ଫାଷ୍ଟ୍ ତ ରିଟିନ୍ ଦବାକୁ ପଡିବ ନା? ଫାଷ୍ଟ ସିବି ଟି ର ରିଟିନ୍ ଦେବେ, ତା ପରେ ଯାଇକିନି ଫିଜିକାଲ୍ ଥିବ, ତାପରେ ଆଇକିନି ଡକୁମେଣ୍ଟ ଫେରେଇକି ଆସନ୍।
ହୁଁ ହୁଁ।
ଆଜ୍ଞା, ରିଟିନ୍ ଟା ଆଗେ କ୍ଳିଅର ହେଇଗଲେ ତ ଫିଜିକାଲ ପାଇଁ ଡକେଇବେ, ଯୋଉ ଡକୁମେଣ୍ଟ ଭେରୀଫି କେସନ୍ ହବ। ସେଇଥିରେ ଯାହା ଇଏ ଆଉ, ସିଲେକ୍ସନ ଆଉ, ଯାହା ଭାଗ୍ୟ କରିଥିବେ ପାଇ ଯାଉଚନ୍ତି। ମୁଁ ଗୋଟେ ସାଙ୍ଗଟେ, ଏଁ ହୁଁ। ମୁଁ କହିଲି ମୋ ଗୋଟେ ସାଙ୍ଗ ଟେ ପ୍ଲସ ଥ୍ରୀ କରୁଥିଲା ତାର ନାଭିରେ ଚାକିରି ହେଇଗଲା। ସିଟି ରେ ଆସିଲା ଗଲାନି? ହଁ। ପ୍ଲସ କଣ ସରି ନଥିଲା ଥା ଯୋଉ ବର୍ଷ ଗୋଟେ ବର୍ଷ ଥିଲା ତାର ଚାକିରି ହେଇଗଲା। ତାର ଆଗରୁ ବି ପ୍ଲସ୍ ଟୁ ପରେ ସିଟି ବି ହେଇଥିଲା ଗଲାନି। ଆଉ ହେଠୁ ତାଙ୍କ ଆଡୁ କହିଲେ କି ତୋର ଏତେଥର ଚାନ୍ସ ଆସୁଛି ତୁ ଛାଡୁଛୁ ତା ବାପା ର ଲେକ୍ଚରସିପ୍ କରିବା ପାଇଁ। ତ ସିଏ କହିଲା କି ହଉ ତାକୁ ସେ ଘରେ ଯିଏ ତାଙ୍କ ଘର ର କହିଲେ ନାଲେ ଚାନ୍ସ ମିଳୁଛି ଯଦି ଛାଡିଛି ସେତିକି ବି ମିଳିବନି ନାଭିରେ ଗଲା। ନାଭିରେ ଅଛି।
ଯୋଉ ସିଟି ଏକ୍ଜାମ ଟା ରହୁଛି ସେ ସିଟି ଏକ୍ଜାମ ଟା କ୍ଲିୟର କଲେ କୋଉ ଚାକିରି ରହୁଛି କି?
ଏଇ ଆମର ଇଏ ଥିବ ଯୋଉ ସିଟି କହିଲେ ଆମର ଯୋଉ ପ୍ଲସ୍ ଟୁ ଯୋଉ ଆମର ମାଇନର ସ୍କୁଲ ନାହିଁକି?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
ସେଇରେ ରହିବା।
ପ୍ଲସ ଟୁ ର ମାଇନର୍ ସ୍କୁଲ?
ନାଇଁ ସିଟି ଯେଉଟା ଦେବେ ହଁ ସେଟା ମାଇନର ସ୍କୁଲରେ ଯାଉଛନ୍ତି ତ। ଆଉ ବି ଇ ଡି - ଫି ଇ ଡି ଯେଉଁଟା ଯାଉଛି ସେଇଟା ହାଇ ସ୍କୁଲରେ ପୋଷ୍ଟିଂ ହଉଛନ୍ତି।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
ତା ଓ-ଟି-ଟି-ଇ କଣ ସବୁ ସେ ଯୋଉ ଇଏ ସବୁ କ୍ଲିୟର କରୁଛନ୍ତି ଯାଇ ମାଇନର୍ ସ୍କୁଲ, ହାଇସ୍କୁଲ ମୋର ସାଙ୍ଗ ଟେ ବି ଟିଚରସିପ ସିଏ ପାଇଯାଇଛି।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
ସେ ମାଇନର ସ୍କୁଲରେ ସେ ବି ପୋଷ୍ଟିଂ ହେଲାଣି ବର୍ଷ ହେଲା।
ହୁଁ ହଁ। ବଟ ସେମିତି ବି ଆମ ଆଡେ ପକଉଥିଲେ।
ହଁ ତାଙ୍କ ପାଇଁ ରିଜରଭେସନ ରହୁଛି ନା ତ ସେଥିପାଇଁ ସେ ଚାକିରି ଟା ପାଇଗଲା ସିଏ ଆଉ ମାନେ ସେ ମାଷ୍ଟର ଚାକିରି ଆଉ।
ହୁଁ ନାଇଁ ମୁଁ ଏମତି ଶୁଣୁଥିଲି ଯେ ସେ ଜଣେ ଆମର ଏଠି ଜଣେ ନାନୀ ବି ହେବେ ସେ ତାଙ୍କର ପ୍ଲସ ଥ୍ରୀ ସରିଲାଣି ଦୁଇ ବର୍ଷ ହେବ। ସେ ଏବେ ସିଟି ଏକ୍ଜାମ କଣ କହୁଥିଲେ ଆପ୍ଲାଏ କରିଛନ୍ତି ଦେବେ ବୋଲି ତ।
ହଁ ଦିଅନ୍ତୁ ସିଟି ବି ଦେଲେ ଭଲ କଥା ଦିଅନ୍ତୁ ଭଲ କଥା। କେତେ କେତେ ପିଲା ତ ଦଉଛନ୍ତି ସିଟି ଏକ୍ଜାମ।
ହୁଁ। ବଟ ସେ ସିଟି ଏକ୍ଜାମ ଟା ହବ ଯଦି ମାନେ କୋଉଠି ହବ ମାନେ କୋଉ ଏରିଆରେ ମାନେ ବ୍ଲକ ୱାଇଜ ହଉଛି ନା ଡିଷ୍ଟ୍ରିକ୍ଟ ୱାଇଜ?
ନାଇଁ ଡିଷ୍ଟ୍ରିକ୍ ୱାଇଜ ଡିଷ୍ଟ୍ରିକ୍ଟ ୱାଇଜ୍ ହଉଛି। ମାନେ ଯଦି ଥିବ କଟକରେ ହଉଛି ନହେଲେ ଯଦି ସେଣ୍ଟର କେନ୍ଦ୍ରାଡେ ଥିବ ହଉଛି କି ଭୁବନେଶ୍ଵରରେ ହଉଛି ଏମିତି।
ହଉ।
ମୁଁ ତ ଦେଇନି କେବେ ସେଇଟା। ହଁ, ଆପଣ ଦିଅନ୍ତୁ ଆପଣ ସିଟି ଦିଅନ୍ତୁ, ଏଇ ମେଡ଼ିକାଲ୍ ମେଡ଼ିକାଲ୍ ତ ନାହିଁ ଏଇ ଗଭର୍ଣ୍ଣମେଣ୍ଟ ଏକ୍ଜାମ ବାହାରୁଛି ସେଇଟା ଦିଅନ୍ତୁ। ବି ଯୋଉ ଆର ଆଇ, ଅମିନ ବାହାରୁଚି ଟା ଦିଅନ୍ତୁ ଆର ଆଇଟା ହବ କି ନାହିଁ ଜାଣିନି। ଅମିନ ଟା ହେଇଯିବ ପ୍ଲସ ଟୁ ଲେବୁଲ୍ ମାଗୁଛି ଏଟା ହେଇ ଯାଇପାରେ ଆର୍ ଆଇ ଟା ଏକୋଇଶି ବର୍ଷ ମାଗି । ହଁ, ଅମିନ ଟା ବାହାରୁଛି ବୋଧେ ଅଠର ବର୍ଷରେ ନଉଛି। ଆର ଆଇ ଟା ନଉଛି ଏକୋଇଶି ବର୍ଷ ହେଇଗଲେ।
ଆଚ୍ଛା ମାନେ ଅମିନ ଟା ସେ ଯାହା ହେଲେ ବି କଣ ଚାକିରି ମିଳିବ ସେଥିରେ?
ସେଇଟା ଯୋଉ ଆମର ରହୁନାହାନ୍ତି ପଞ୍ଚାୟତ ବ୍ଲକରେ ଯୋଉ ମାପଚୁପ ଜମି, ଜାଗା ବାଡି ଆଉ ଏଇ ସବୁ ଆଉ ଘର ଦୁଆର ଏଇ ସବୁ ଆଉ।
ନା ପଞ୍ଚାୟତ ର ହେଲେ ତା ଭିତରେ ଚାକିରିର ଦରମା କେତେ?
ପଞ୍ଚାୟତ ସେଟା ବ୍ଲକରେ ହଁ ଅମିନ ମତେ ଲାଗୁଛି ପଞ୍ଚାୟତ ବ୍ଲକ ରେ ରହୁଛି ନାଇଁ କି? ଅମିନ ବୋଧେ ରହୁଛି ପଞ୍ଚାୟତରେ, କହିପାରିବିନି କିନ୍ତୁ ସେଇ ତ ବ୍ଲକ୍ ଲେବଲରେ ହିଁ ଯାଉଛି।
ଓହୋ ନାଇଁ ଏଇଠି ମୁଁ ଶୁଣୁଥିଲି ଯେ ଯୋଉଟା ପଞ୍ଚାୟତ
କେହି ଦଶ ହଜାର ପାଇବେନି ସାଲାରୀ।
ଓହୋ।
କଣ କାମ ପଇଲେ କାମ କଲେ ନହେଲେ ନାଇଁ। ଆଜ୍ଞା ସବୁଆଡେ କଣ କାମ ଆସୁଚି ନା ଯାହା ବି
ଏ କାମ ତ କହିବାକୁ ଗଲେ ଏଇ ଏଇ ମାସରେ ହିଁ ସବୁବେଳେ କାମ ଆସେ।
ହଁ ଗାଁ ଏରିଆରେ ଏତେ କଣ କାମ ଯେତେ କାମ ନିଜ ଘର କାମ କଲେ ପ୍ଲସ ଚାକିରି କି ଚାକିରି ଚାଲିଲା।
ହଁ।
ଏମିତି ଆଉ।
ଦେଖିବା ଭାବୁଚି ସେଇଟା ହିଁ ଆପ୍ଲାଇ ପକେଇ ହଁ ଆମର ବିି ଆମର ବି ଏଠି ଅଛି ଗୋଟେ ଆର୍ ଆଇ ଅଫିସ୍ ବି ଏଇଠି ରୋହୂଚି। ଆଚ୍ଛା।
କିନ୍ତୁ ଯେ ଯେକୌଣସି ଆମର ଡକ୍ୟୁମେଣ୍ଟ ବାହାରୁ ଛି ସାର୍ଟିବିକେଟ ହଉ କିମ୍ବା ଟାଇମ୍ ହେଇଗଲାଣି ମୁଁ ରଖୁଚି।
ହୋଉ ହୋଉ।
ଆଜ୍ଞା।